ବନ୍ଧୁ ନମସ୍କାର, ଆଜ୍ଞା ବନ୍ଧୁ ନମସ୍କାର କଣ କରୁଚନ୍ତି।
ଏ ବନ୍ଧୁ କଣ କରିବୁ ଟିକେ ଗ୍ରାମ ଆଡ଼େ ଆସିଛୁ ବୁଲିବା ପାଇଁ
ଆଉ ଆପଣଙ୍କ ଗ୍ରାମରେ ଖେଳ ଫେଳ ହଉଛି ନା ନାଇଁ
ହଁ ବନ୍ଧୁ ଗ୍ରାମରେ ତ ଏବେ ଖେଳ ହଉଛି। ଆପଣ ଏବେ କଁ କରୁଚନ୍ତି କୋଉଠି ଅଛନ୍ତି?
ଏଇ ବନ୍ଧୁ ବସିଛୁ ଆଉ ବାହାରିଛୁ ବଜାର ଯିବୁ ବୋଲି ଜାଣିଲେ ବନ୍ଧୁ
ଆଜ୍ଞା
ଆଜ୍ଞା
ଆମେ ଏଇ ବନ୍ଧୁ ଘରେ ନାଁ, ନାଁ ଗ୍ରାମରେ ଏବେ ତ କିଛି ନାହିଁ। ଆମେ ଏବେ ଟିକେ ବନ୍ଧୁ ଆସିଥିଲୁ ଗ୍ରାମରେ ଠିଆ ହେଇଛୁ ଗ୍ରାମ ଗଛ ଆମ ଆ ସମ୍ମୁଖରେ ଗୋଟେ ତାଳ ଗଛଟି ବନ୍ଧୁ ଅଛି।
ଆଜ୍ଞା
ଆଁ ସେଇ ତାଳ ଖାଇବା ପାଇଁ ଆସିଛୁ ଆଉ ଆପଣ କଁ ଆପଣ ତାଳ ଖାଇଚନ୍ତି କି ନାହିଁ?
ହଁ ବନ୍ଧୁ ତାଳ ତ ବହୁତ ଛୋଟ ପିଲା ବେଳେ ଆମେ ଖାଇଚୁ। ଗଛ ବି ମୁଁ ଚଢିପାରେ ଜଣିଲେ ବନ୍ଧୁ ତାଳବି ବହୁତ ପାରିକି ଆମେ ଖାଇଛୁ ଛୁଆବେଳେ ଏବେ ତ ଆଉ ସମୟ ହଉନି କି ସମୟ ବି ଗଛ ବି ଚଢ଼ିବାକୁ ଆଉ ଦେଖୁଚନ୍ତି ତ ସାପ ସାପଫାପ କେମିତି ଗଛରେ ଚଢୁଛନ୍ତି
ଆଜ୍ଞା
ସେଥିପାଇଁ ଘରେ ବି ଟିକେ ଏବେ ପାଟି କରୁଚନ୍ତି କି ଗଛରେ ଚଢନି କି ତାଳ ଗଛ ଯିଏ ହାଣୁଛି
ପିଲାବେଳେ ଆପଣ କଣ ଗଛରେ ତାଳ ଗଛରେ ଆପଣ ଚଢ଼ିପାରନ୍ତି?
ଆଜ୍ଞା ବନ୍ଧୁ ତାଳ ଗଛ ଚଢ଼ିକି ତ ଆମେ ଫଳ ତାଳ ଆଣୁ
ତାହେଲେ ବନ୍ଧୁ ଆପଣ ତା ଆମର ତ ଏପଟେ ଯେଉଁ ଅଛି ତାଳ ଆମେ ତାଳ ତ ଯେତେବେଳେ କୁହନ୍ତି ତାଳ ଟିକେ ମାନେ ଟିକେ ସବୁଜ କଲର ରଙ୍ଗର ଥାଏ ସେତେବେଳେ ଟିକେ ଭଲ ଲାଗେ। କିନ୍ତୁ ଆମର ଏପଟ ତ ତାଳ ତାଳ ଆଜ୍ଞା କଳା ଦେଖା ହେଲାଣି କହୁଛନ୍ତି ସେ ତାଳ ବୁଢା ହେଇଯାଇଛି ସେ ତା ଭଲ ଲାଗିବନି ତା ବିଷୟରେ କଣ ବନ୍ଧୁ ଜାଣିଛନ୍ତି କି?
ସେ ତାଳ ତଳେ ବନ୍ଧୁ ଏ ପାଚି ଯାଇଛି ଜଣିଲେ କି
ଆଜ୍ଞା
ଆଜ୍ଞା ସେ ବନ୍ଧୁ ତାଳ ସେ ଏବେ ପାଚିଗଲଣି ସେ ତ ଖାଇହବନି ସେ ତାଳରେ ପିଠା କରିକି ଖାଇହବ।
ତାଳ ମାନେ ପିଠା କରିକି ତାକୁ
ଆଜ୍ଞା ବନ୍ଧୁ ସେ ଆଣିକି ତାକୁ ବନ୍ଧୁ ଆଣିକି ସେ ତାଳ ଗଛକୁ ସେ ତାଳକୁୁ
ଆଜ୍ଞା
ତାଳକୁ ଆଣିକି ଭଲସେ ଧୋଇକି ତାକୁ ଆମେ ଛଡେଇକି ପେଷ୍ଟ ଟାଇପି ରେ ବାହାର କରାଯାଏ ଜାଣିଲେ କି ବନ୍ଧୁ
ଆଜ୍ଞା
ତାକୁ ପେଷ୍ଟ ଟାଇପ ର ତା ବାହାର କରାଯାଏ ବାହାର କରିକି ଆମର ଚୁନା ଅର ଚାଉଳ ଚୁନା ଯୋଉ ହୁଏ ଚାଉଳ ଚୁନାରେ ଗୋଳେଇକି ଚାଉଳ ଚୁନାରେ ଗୋଳେଇକି ବନ୍ଧୁ
ଆଜ୍ଞା
ତାକୁ ଆମେ ଗରମ ପାଣିରେ ପାଣିରେ ନିଆଁରେ ଗରମ ପାଣିରେ ପକାଯାଏ
ଓ ଆପଣ ଯେମିତି କହୁଛନ୍ତି କାକରା କୁ ଯେପରି ଜନ୍ତା ଯାଏ
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ତ ଜନ୍ତା ଯାଇକି ସେ ଭିତରେ ପୁର ହଉ କି ଛେନା ହଉ ବନ୍ଧୁ ଆପଣଙ୍କର ଯାହା ଥିବ ଘରେ ମଝିରେ ଦେଇକି ଆଜ୍ଞା ବନ୍ଧୁ ତାକୁ ଛଣା ଯାଏ
ଆଜ୍ଞା ବୋ ଆପଣ ଜାଣିଛନ୍ତି କି ଏଇ ଯୋଉ ଆମ ତାଳ ବାଉଙ୍ଗା ବନ୍ଧୁ ଜାଣିଛନ୍ତି ତାଳ ବାହୁଙ୍କା ମାନେ ତାଳର ଯୋଉ ପତ୍ର ଥାଏ ସେ ପତ୍ରରେ ଧା ଆମର ଯୋଉ ପୁରୁଣା କାଳରେ ମୋର ମନ ଅଛି ମୋ ପିଲାବେଳେ ଯୋଉ ଧାଡି ମାନେ କୁହନ୍ତି ଧଡା ଦିଆଯାଏ ମାନେ ଘର ସମ କବାଟ ଯୋଉ ତିଆରି କରାଯାଏ ସେଥିରେ କରାଯାଇଛି ଆପଣ କେବେ ଦେଖିଛନ୍ତି ତା ବିଷୟରେ
ନାଇଁ ବନ୍ଧୁ ଆପଣ ଜାଣିଛନ୍ତି ସେ ବିଷୟରେ
ବନ୍ଧୁ ଦେଖନ୍ତୁ ମୁଁ କହୁଛି ଆପଣଙ୍କୁ ଦେଖନ୍ତୁ ଆମର ଯୋଉ ଏଇ ଯୋଉ ତାଳ ଯୋଉ ବାଉଙ୍ଗା କୁହନ୍ତି ସେ ଯେତେବେଳେ ମାନେ ଯେତେବେଳେ କଞ୍ଚା ଥାଏ ମାନେ ଯୋଉପଟେ ସବୁଜ ରଙ୍ଗ ଥାଏ ତାକୁ ସେତିକି ବେଳକୁ ଲୋକ ଉପରକୁ ଚଢ଼ିକି ତାକୁ ହାଣି ଦିଅନ୍ତି ବନ୍ଧୁ ହାଣିକି ତଳେ ପକାନ୍ତି ସିଏ ଦଶ ଦିନ ପରେ ସିଏ ପୁରା ସୁ ଶୁଖିକି ଦେଖିକି ବନ୍ଧୁ ଏମିତି ହେଇଯାଏ ଯେ ଏବେ ଯେପରି ଆପଣ ଦେଖୁଥିବେ ଯୋଉ କ କହୁଥିବେ ଯୋଉ ଉଁ ପୁରା ଯୋଉଟା ନମନୀୟତା ମାନେ ତାକୁ ଯୋଉ ପଟକୁ ମୋଡିଲେ ଭାଙ୍ଗିବନି ଯୋଉପରି ଜିନିଷ ଆସୁଛି ସିଏ ବନ୍ଧୁ ସେଇପରି ତାକୁ ତାକୁ ଆପଣ ଯେମିତି ମୋଡିଲେ ସେ ସେମିତି ମୋଡି ହବ ସିଏ ଆଉ ଭାଙ୍ଗିବନି ବନ୍ଧୁ ବୁଝିଲ ନା ବନ୍ଧୁ ତାକୁ ଆମେ ଶୁଖେଇ କି ଘରର ସମ୍ମୁଖ ଯୋଉ କବାଟ ହୁଏ ଯଉ ଆମକୁ କୁହନ୍ତି ଗୁହାଳକୁ ଗୁହାଳ ବନ୍ଧୁ ଜାଣିଛନ୍ତି ତ ଆପଣ ହଁ ଗାଈ ଯୋଉ ରୁହେ ତା ଚାରିପଟେ ଦିଆ ହୁଏ ତା ଚାରିପଟେ ଦେବାର କାରଣ ଏଇକି ଯେ ବନ୍ଧୁ ତା ଦେହରେ ପବନ ଯିବା ଆସିବା ସୁବିଧାରେ ହେଇପାରେ ଥଣ୍ଡା ଲାଗେ ଶୀତ ଦିନରେ ସେ ଗାଈ ଗୋରୁଙ୍କୁ ମାନେ ଗରମରେ ବି ତାକୁ ରଖେ କାରଣ ଥଣ୍ଡାକୁ ଭିତରକୁ ପଶିବାକୁ ଦିଏ ନାହିଁ। ଆଉ ଖରା ଦିନେ ସେଇ ବାଟେ ଦେଇ ପବନ ପଶିଲେ ଗାଈ ଗୋରୁଙ୍କୁ ଭଲ ଲାଗେ ଟିକେ।
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ଗାଈ ମାନଙ୍କୁ ବି ଶାନ୍ତି ବି ଲାଗେ
ଶାନ୍ତି ଲାଗେ ତାହେଲେ ବନ୍ଧୁ ମତେ ଆଉ ଗୋଟେ କଥା କୁହନ୍ତୁ ଆପଣ ଜାଣିଥିବେ ଏଇ ଯୋଉ ବା ଏଇ ତାଳ ଗଛରେ ଡଙ୍ଗା ତିଆରି ହୁଏ ଆପଣ କେବେ ଆପଣଙ୍କ ତ ନଈ ଅଛି। ଆପଣ ଜାଣିଥିବେ। ତା ବିଷୟରେ ଡଙ୍ଗା କଣ କେମିତି ହୁଏ ଟିକେ ବନ୍ଧୁ କହିବେ କି ମୋତେ?
ନା ତାଳ ତ ତାଳ ଗଛ ତ ହୁଏ ଜାଣିଛୁ, ଡଙ୍ଗା ଆପଣ ଜାଣିଲେ କି। ତାକୁ ସେ ଗଛ କଞ୍ଚା ଥିବା ଟାଇମ୍ ରେ ସେ ବାହୁଙ୍ଗାକୁ ଜାଣିଲେ ବନ୍ଧୁ ସେ ବାହୁଙ୍ଗା କୁ କଟା ଯାଏ, ସାଇଜ୍ କରି କଟାଯାଏ। କାଟିକି ବନ୍ଧୁ ତାକୁ ରଖାଯାଏ ଜାଣିଲି। ରାଖିକି ତାକୁ ଡଙ୍ଗା ଯୋଉ ଯୋଉ ଇଏରେ ତା ଆପଣ କରିବେ ଯେଉଁ ସଜେଇକି ଯେଉଁ ଟାଇପର କରିବେ ସଜେଇକି। କରିକି ଆପଣ ତାକୁ ଭସେଇ ବି ପାରିବି।
ହଉ ହଉ ତାହାଲେ ବ ବ ବନ୍ଧୁ ଆପଣ ତ ନଈ କୂଳରେ ଆପଣଙ୍କ ଘର ଆପଣଙ୍କ ଘର ମୁଁ ବି ଦେଖିଛି ବନ୍ଧୁ। ଯେଉଁ ତାଳ ଗଛର ଗଣ୍ଡିରେ ଆପଣଙ୍କ ଘରର ଉପର ଯେଉଁ ପଡ଼ିଛି। ଯେମିତି ଆମ ଛାତ ତ କହୁଛନ୍ତି। ଆମେ ଯେମିତି ଚାଳ ଛପର ପକାଉଛନ୍ତି। ଆପଣ ପକେଇଛନ୍ତି ତା ବିଷୟରେ ବନ୍ଧୁ ମୋତେ ଟିକେ କହିବେ କି କଣ?
ଉ ବନ୍ଧୁ ତାଳରେ ବି ଘର ବି ହୁଏ। ଜାଣିଲେ ବନ୍ଧୁ ତା ଦେହରେ ଆଜ ଆଜବେଷ୍ଟ ଯୋଉ ମାର୍କେଟରେ ବଜାରରେ ମିଳୁଛି ତା ବି ତାଳ ଭାଙ୍ଗ ବି ପଡିପାରେ କି? ଟିଣ ହଉ ଟିଣ ହଉ ତା ବି ପଢିପାରେ ବନ୍ଧୁ।
ଆଜ୍ଞା।
ଆଜ୍ଞା ତାକୁ ଭଲସେ ବନ୍ଧୁ ହଉଛି ତାକୁ କାଟିକି ସେ ତାଳ ଗଛକୁ ବଡ଼ କର କର କରଦରେ କରତ ସାହାଯ୍ୟରେ ତାକୁ କଟାଯାଏ। କାଟିକି ତାକୁ ଶୁଖାଯାଏ। କଞ୍ଚା ଥାଏ ନା ବନ୍ଧୁ। କିଛି ଦିନ ଶୁଖିଲା ପରେ କିଛି ଦିନ ଶୁଖିଲା ଉପରେ ବନ୍ଧୁ ଛୁକା ଯାଇକି। ତାକୁ ଉପରକୁ ଘରରେ ଲଗାଯାଏ।
ହଁ ବନ୍ଧୁ ମୁଁ ଆଉ ଗୋଟେ କହୁଥିଲି। ଆପଣ ତ ନଈକଳିଆ ଘର ଆପଣତ ଜାଣିଥିବେ? ନଈ ବଡ଼ି ଟାଇମ୍ ରେ ଯେଉଁ ବର୍ଷା ହୁଏ ସିଏ କଣ ତାଳ ଗଛରେ ଏତେ ମାନେ ଏତେ ତାର କଣ ଏତେ ନ ଏତେ ସିଏ କଠିନ ଯେ ସିଏ କଣ ବର୍ଷା ପାଣି ଘର ଭିତରକୁ ଆସିବାକୁ ଦିଏ? ନା ବର୍ଷା ବର୍ଷା ପାଣି ଘର ଭିତରକୁ ବୁନ୍ଦେ ବି ପଶେ ନା ବନ୍ଧୁ।
ନାଇଁ ବନ୍ଧୁ ବୁନ୍ଦେ ବି ପଶେନି ତା ଭିତରକୁ ହେଲା କି ବନ୍ଧୁ, ସେ ବହୁତ ମଜବୁତ।
ଓ ତାହେଲେ ସିଏ ମାନେ ମାନେ ମାନେ କଠିନ ବହୁତ ମାନେ ତାଳ ବା ଆପଣ ଯୋଉ କହୁଛନ୍ତି। ତାଳ ଗଛ ତା ବନ୍ଧୁ ଆଉ ଗୋଟେ କଥା ମୁଁ ଆପଣଙ୍କ ଦେଖିଛି। ଆପଣଙ୍କ ସେପଟେ ତାଳ ଗଛକୁ ବନ୍ଧୁ ମାନେ କଣ କହିଲେ ଯେତେବେଳେ ତାଳ ଗଛ ହବା ପୂର୍ବରୁ ତାକୁ ତାଳ ଗଛକୁ। ମାନେ ହାଣି ଦିଅନ୍ତି ବନ୍ଧୁ କଣ ପାଇଁ ହାଣି ଦିଅନ୍ତି କଣ ପାଇଁ। ଦୁଇଟି ତିନୋଟି ଶାଖା ରଖନ୍ତି। ଆଉ ସବୁ ହାଣି ଦିଅନ୍ତି। କାରଣ କଣ ହାଣିବାର କାରଣ କଣ?
ବନ୍ଧୁ ଦେଖନ୍ତୁ ତା ଦେହରେ ସାପ ଫାପ ବି ଚଢି ଯାଇ ପାରନ୍ତି ସେଥିପାଇଁ ତାକୁ
କଣ ବନ୍ଧୁ ତାଳ ଗଛରେ ମଧ୍ୟ ସାପ ରୁହନ୍ତି?
ଆଜ୍ଞା ବନ୍ଧୁ ସେମାନେ ଖୁବ୍? ଜାଣିଥିବେ ତ ବନ୍ଧୁ ତମେ ଜାଣିଥିବେ? କି ଘର ମାନ କି ପଚାରିବ ବାପା ଭାଇ ମାନଙ୍କୁ ପଚାରିବ। ତାଳ ଗଛରେ କୋଉ କୋଉ ମାଛ ମାନେ ଚଢ଼େଇ ଯାଆନ୍ତି? ହେ ଆଜ୍ଞା ବନ୍ଧୁ ମାଛ ବି ଚଢିଯାଆନ୍ତି। କୋଉ ମାଛ ପର କଣ୍ଟା ଥାଏନି। ଆଜ୍ଞା! କଣ୍ଟା ବି ଥାଏ ସେ ବନ୍ଧୁ ତା ଦେହରେ ବି ମାଛ ଚଢ଼ିଯାଆନ୍ତି ତାଳ ଗଛରେ। କୁହନ୍ତି ତ ବନ୍ଧୁ ଆମେ ତ କେବେ ଦେଖିନୁ।
ଆଜ୍ଞା! କିନ୍ତୁ ବନ୍ଧୁ କଣ ଆପଣ ଜାଣିଛନ୍ତି ସାପ ତାଳ ଗଛରେ ଚଢିଯାଏ ଆପଣ ଜାଣିଛନ୍ତି।
ଆଜ୍ଞା ବନ୍ଧୁ ସାପବି ଚଢିଯାଆନ୍ତି ସେଠି ବସାବି କରନ୍ତି ଚ ଚ
ଚଢେଇ ମାନେ ହଉ ଚଢେଇ ମାନେବି ସେଠି ବସା କରି ରୁହନ୍ତି?
ଆଜ୍ଞା। ମାନେ ତାଳ ଗଛଉପରେ ଚଢେଇମାନେ ବସା କରିବି ଆପଣ ଦେଖିଛନ୍ତି? ନା ବନ୍ଧୁ ମୁଁ ଖାଲି ଏତିକି ଆପଣଙ୍କୁ ପଚାରୁଚି, ମୁଁ ଆପଣଙ୍କ ଏଇ ଏବେ ଦିନେ ଆପଣଙ୍କ ଗ୍ରାମରେ ଯାଉଥିଲି ଅନ୍ୟ ଏକ ଗ୍ରାମକୁ ମୁଁ ଦେଖିଲି ଗଛଟି ଟୋଟାଲ୍ ହାଣି ଦେଇଚନ୍ତି, କେବଳ ଚାରୋଟି ପତ୍ର ଅଛି ଓପ୍ ଉପରେ, ହଁ ସଭା ଉପରେ ବନ୍ଧୁ, ଆଉ କିଛି ସେ ଗଛର ପତ୍ର ଫତ୍ର କିଛି ନାହିଁ ବନ୍ଧୁ।
ଆଜ୍ଞା।
ଏଇମାନେ କଣ, ଆପଣ କାରଣ କଣ?
ବନ୍ଧୁ କାରଣ ତ ହଉଚି ବନ୍ଧୁ ଇଏ, ଗଛଟା ହାଣି ଦିଅନ୍ତି। ଏ ଘଡଘଡି ଫଡଘଡି ମାରେ, ଜାଣିଲେ ବନ୍ଧୁ?
ମାନେ ଗ ଏଇ ଯୋଉ ବର୍ଷା ଦିନେ ଯୋଉ ଘଡ଼ଘଡ଼ି ମାରେ, ସେ ତାଳ ଗଛକୁ ମାରେ ବନ୍ଧୁ?
ଆଜ୍ଞା ବନ୍ଧୁ, ତାଳରୁ ତାଳଗଛକୁ ମାରେ, ଜୀବନ ବି ବନ୍ଧୁ ଚାଲିଯାଏ, ଆଜ୍ଞା, ସେଥିପାଇଁ ବନ୍ଧୁ ଜାଣିଚନ୍ତି ନା ଆଏ ବନ୍ଧୁ ତମେ ଜାଣିଚନା ତାଳଗଛ ବଅଡାରେ, ଆମର ଲୋକମାନେବି ତାଦେହରେ ଚାମଚ୍ କରିକି ଖାଆନ୍ତି।
ହଁ ବନ୍ଧୁ ଏଇଟାତ ମୁଁ ପିଲାବେଳେ ଖାଇଥିଲି, ଯୋଉ ଗୁଗୁନି ଆମେ ଯୋଉ ଖାଆନ୍ତି ସେ ତାଳଗଛର ଛୋଟ ଛୋଟ ଇଏରେ ଆମେ ଖାଆନ୍ତି, ହଁ ବନ୍ଧୁ
ଘୁଗୁନି ଖା ଘୁଗୁନି ଖାଆଯାଏ। ଯାହା ଆମ ଦେଖିଥିବେ, ଗାଁ ଗ୍ରାମ ମାନଙ୍କରେ ଯାତ୍ରା ହଉକି ଆମର ଗ୍ରାମ ଗ୍ରାମ ମାନଙ୍କରେ ପାଲା ହଉ କି, ଗ୍ରାମ ମାନଙ୍କରେ କିଛିଟା, କିଛି ପୂଜା ପର୍ବ ହଉ କି ଘୁଗୁନ ବାଲା ହଉ କି କଣ, ଦୋକାନ ଦହିବରା ହଉ, ସେମାନେ ବି ତାଳବାହୁ ପତ୍ରରେ ଦେଇଥିବେ ଆପଣ ଦେଖୁଥିବେ, ଖାଉଥିବେ ଚାମଚ କରିକି, ଆଜ୍ଞା ଆମକୁ ତାଳରେ ବହୁତ୍ ଉପକାର ଅଛି।
ତାହେଲେ ବନ୍ଧୁ ମୁଁ ଆଉ ଗୋଟେ କଥା କହୁଚି, ତାଳରେ ବନ୍ଧୁ ଯେ ଯେଉଁ ଚାମଚ୍ କରିକି ଆମେ ଯୋଉ ପିଲାବେଳେ ଖାଉଥିଲେ ଆପଣ ଏବେ ଆଉ କୋଉଠି ଦେଖିଚନ୍ତିକି, ତାଳ ବାହୁଙ୍ଗାରେ ଚାମଚ୍ ହେଇଚି?
ନାଇଁ ବନ୍ଧୁ, ସେତ ଏବେ ହେଇଗଲାଣି, ସବୁ କାଠ ଚାମଚ ହେଇଗଲାଣି, କି ପ୍ଲାଷ୍ଟିକ ଚାମଚବି ହେଇଗଲାଣି, ଜାଣିଲେ ବନ୍ଧୁ?
ଆଜ୍ଞା।
ସିଏତ ଦେହ ପାଇଁ କ୍ଷତିକାରକ।
ଆଜ୍ଞା, ମାନେ ଆପ୍ ଆପଣ କେବେ ବଜାରରେ କି କୋଉ ମେଳାରେ ଆପଣ କେବେ ଦେଖିଲେଣିକି, କେ ସେଇ ପୁଣି ପୁରୁଣା ଆମ ଯୋଉ ଦେ ପଳାଅ, ଦଶ ବର୍ଷ ତଳକୁ କଥାକୁ ପଳେଇଆସନ୍ତୁ ଯୋଉ ଏଇ ଚାମଚରେ ଆମକୁ ପତ୍ର ଚାମଚରେ ଯଉ ଦିଆଯାଏ ସିଏ ଆଉ ଆପଣ କେବେ ଦେଖିବାକୁ ପାଇଚନ୍ତି ନା?
ନାଇଁ ବନ୍ଧୁ, ମୁଁତ ଆଉ ଦେଖିବାକୁ କାଇଁ ପାଉନି?
ଆରେ ବନ୍ଧୁ ଆଣଙ୍କୁ ଆଉ ମିଳିନି ସେଗୁରା କିଛି
ନାଇଁ ବନ୍ଧୁ, ଆପଣଙ୍କ ଆଡେ ମିଳେକି ଖାଇବାରେ ସେ ସେଇଚାମଚ
ଏ ବନ୍ଧୁ ସେ କଥା ଭାଇ, ବନ୍ଧୁ ଭୁଲି ଯାଆନ୍ତୁ, ସିଏ ଆପଣ ଯୋଉ କଥା କହୁଚନ୍ତି ସିଏ ଏଇନା ଆମପାଇଁ ଗୋଟେ ଗୋଟେ ସପ୍ନ ବନ୍ଧୁ। ଆମେ ଦେଖିଥିଲେ ସେତେ ସେତି ସେତେବେଳେ ଟାଇମ୍ ରେ ଦୁଇ ଟଙ୍କାରେ ଆମେ ଘୁଗୁନି ଖାଉଥିଲେ, ପ ପତ୍ର ଚାମଚରେ ଖାଉଥିଲେ, ଏବେ ବନ୍ଧୁ ସେଗୁଡା କିଛି ବନ୍ଧୁ ନାହିଁ, ତାହେଲେ ଆପଣଙ୍କ ସେପଟରେବି ନାହିଁ?
ନାଇଁ ବନ୍ଧୁ, ଆମ ଆଡେ ବି ହେଇ ଜିନଷବି ଆଉ ନାହିଁ।
ତାହେଲେ ବନ୍ଧୁ ଆଉ ଗୋଟେ କଥା, କୁହନ୍ତି ତାଳ ଗଜିଆ ଗୋଟେ ବନ୍ଧୁ ଥାଏ ସେଟା ବନ୍ଧୁ କେମିତି କଣ ପ୍ର ମାନେ ହୁଏ, ଆପଣ ଜାଣିଚନ୍ତି କି?
ତାଳ ସଜତ ବନ୍ଧୁ ଖାଆଯାଏ, ସେଯୋଉ ଜିନିଷଟି ପାଚେ ଆମର, ବନ୍ଧୁ ଜାଣିଲେକି, ସେଯୋଉ ତାଳଟି ଆମେ ଯୋଉ କଞ୍ଚା ଟାଇପ୍ ରେ ନ ଖାଇଲେ, ନଖାଇଲେ ରଖିଦିଅନ୍ତି ଯୋଉ ସେ ଫଳଟି ପାଚି
କଲି
ଆଜ୍ଞା ପିଠା ସେ ଜିନିଷ ଆମ ପିଠା ଯଦି ନ ଖାଇବା ସେ ଗଛରେ ରହିଲା ଗଛରେ ରହିକି ପା ଚି ପାଚିଲା ପରେ ସେ ଫଳଟି ପଡିଯାଏ ତଳକୁ ମାଟିରେ ମିଶି ମା ମା ରେ ରହିକି ପୋତି ହେଇକି ସେଇ ଟାଇପପ ର ଗଜା ଟାଇପ ର ହେଇାଯାଏ।
ଆଜ୍ଞା।
ଆମର କୁଆର ପୂର୍ଣ୍ଣିମା ହଉ କି ଆମର ପୂଜା କି ପର୍ବ ହଉ କି ସେଇ ଟାଇମ ରେ ପୂଜା କରାଯାଏ ସେଇ ତା ତାଳକୁ ଜାଣିଲ ବନ୍ଧୁ।
ହଁ ସେଇଟାକୁ ଆପଣ କୁହନ୍ତି ତାଳ ଗଜା ବନ୍ଧୁ ଆପଣ ଏ ଏ ଏ ଯେଉଁ ତାଳ ଗଜା ଖାଇଛନ୍ତି?
ଆଜ୍ଞା ବନ୍ଧୁ ଖାଇଚୁ।
ତାହେଲେ ବନ୍ଧୁ ତାହେଲେ ତାଳ ଗଛର ମାନେ ତାଳ ଫଳ ହବା ହବା କ୍ଷଣି ତାର ମରିବା ପର୍ଯ୍ୟନ୍ତ ବନ୍ଧୁ ଆପଣ ତାକୁ ଖାଇପାରିବେ।
ଆଜ୍ଞା ବଧୁ ତାଳରେ ବହୁତ ଉପକାରିତା ଅଛି ସବୁ ଜିନିଷ ବି ହେଇପାରିବ। ତାଳ ଗଛ ବି ଘର କରିପାରିବା। ବନ୍ଧୁ ଆମେ ତାକୁ ବରଡା କରି ଟାଙ୍ଗି ପାରିବା ତାରେ ଚାମଚ କରି ବି ପତ୍ରରେ ଖାଇପାରିବା। ହୁନ୍ତୁ ତାଳ ସଜ ବି ଆମେ ଖାଇପାରିବା ସଳ ବି ପିଠା ବି ହେଇପାରିବ ବନ୍ଧୁ ତା ଦେହରେ ବି ସବୁ ଜିନିଷ ବନ୍ଧୁ ତାଳ ତାଳରେ ହେଇପାରେ ଆପଣ ଚାହୁଁଛନ୍ତି ଆପଣଙ୍କ ପାଳରେ ହଉ କି ଆପଣଙ୍କ ବିଲ ଫିଲରେ ହଉ ଲଗାନ୍ତୁ ଜାଣିଲେ ବନ୍ଧୁ।
କହଲେ ହଁ ବନ୍ଧୁ ଯାଅ ଆପଣଙ୍କଠୁ ଏଇ ପରାମର୍ଶ ଟି ନେଲି ମତେ ବହୁତ ମୁଁ କିଛି ଉପକାରିତା ପାଇଲି। ବନ୍ଧୁ ରଖୁଛି ଏବେ ଟିକେ ଯାଉଛି ଆପଣଙ୍କୁ ଆସିକି ପୁଣି ପୁନର୍ବାର ଫୋନ କରିକି ଆପଣଙ୍କୁ ଟିକେ ପଚାରିବି ଆ ବିଷୟରେ।
ଆଜ୍ଞା ବନ୍ଧୁ ରଖନ୍ତୁ ଆଜ୍ଞା।